ହାଲୋ।
ହାଲୋ।
ହାଲୋ
ହାଲୋ।
ହ୍ୟାଲୋ ହ୍ୟାଲୋ। ହଁ କୁହନ୍ତୁ କଣ କରୁଛନ୍ତି?
ଏଇ ଅଫିସରୁ ଜସ୍ଟ ଆସିକିରି ପହଞ୍ଚିଲି।
ଓହ ଆପଣଙ୍କ ଦେହ ଭଲ ଅଛି ଏଇ ପଢୁଥିଲି ବସି।
ହଁ ମ ମୋ ଦେହ ଭଲ ଅଛି ଆପଣ ଆପଣଙ୍କର
ମୋର ପ୍ଲସ୍ ଥ୍ରୀ।
ଥ୍ରୀ। ପ୍ଲସ୍ ଥ୍ରି କୋଉ ୟଅର?
ପ୍ଲସ୍ ଥ୍ରୀ ଫାଷ୍ଟ ଇୟର। ଫାସ୍ ଫାଷ୍ଟ ୟର ସରିବ ଏବେ ସେକେଣ୍ଡ ୟର ହବ। ହଁ।
ବାଏ କଲେଜ।
ଆପଣଙ୍କ ଘର କୋଉଠୁ ଆଜ୍ଞା।
ଘର ଘର ସାହୁପଡ଼ା ଆପଣଙ୍କ ସାହୁପଡ଼ା ଆପଣଙ୍କର? କଥା ଟିକେ ଓଭର ଲ୍ୟାପ। ଛି ଆପଣ କହିସାରିଲେ ମୁଁ କହିବି ନହେଲେ ମୁଁ କହିସାରିଲେ ଆପଣ କହିବେ। ଠିକଅଛି। ଆପଣଙ୍କର ଅନର୍ସ କଣ?
ଇକୋନମିକ।
ପ ନା
ଆଜ୍ଞା।
ଖିଆ ଖାଇବା ପିଆ ସରିଲାଣି।
ନାଇଁ ସରିନି ସରିବ ଆଉ ଟିକେ ପରେ ଖାଇବି ଆଉ ଏବେ ପଢୁଥିଲି ତ।
କଣ ପଢୁଥିଲେ?
ଏଗଜାମ ଅଛି ତ ପଢ଼ୁଥିଲି।
ସେମିଷ୍ଟାର ପାଇଁ।
ହଁ ସେକେଣ୍ଡ ସେମିଷ୍ଟାର ଚାଲିଚି।
ଆପଣଙ୍କ କଣ ପେପର କଣ ଅଛି ଏଗଜାମ ପେପର।
ଇଣ୍ଡିଆନ ଇକୋନମିକ।
ମାଇକ୍ରୋ ନା ସ ସ୍ମଲ।
ମାଇକ୍ରୋ।
ମାଇକ୍ରୋ ଇକୋନମିକ ଆଚ୍ଛା।
ଆ
ଇକୋନୋମିକ ସବଜେକ୍ଟ କେମିତି ଲାଗୁଛି?
କେମିତି ମାନେ ଯାହା ଲାଗୁଥିବ। ହାର୍ଡ ଅଛି ଭଲ ହଁ ଭଲ ଅଛି। ପଢିଲେ ତ ସବୁ ଭଲ।
ହଁ।
ଭଲ ଅଛି। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଘରେ ବାବା ମାମା ମୁଁ ଆଉ ଦିଦି। ଆପଣଙ୍କର ନୟାଗଡ଼ ଅଟୋନମସ କଲେଜ ନା।
ନାଇଁ ଓମେନ୍ସ କଲେଜ ନୟାଗଡ।
ନୟାଗଡ଼ ଓମେନ୍ସ କଲେଜ।
ଆଜ୍ଞା।
ଆଉ ଆପଣଙ୍କୁ କଣ କଣ କରିବା ପାଇଁ ଭଲ ଲାଗେ?
ମୋତେ ଡ୍ୟାନ୍ସ। ଭଲ ବୁଲାବୁଲି କରିବାକୁ ଭଲ ଲାଗେ।
କୋଉ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ?
ଏ କୁଆଡେ ମୋର ଫେବରେଟ ପ୍ଲେସ ହଉଛି କେଦାରନାଥ। ଯିବାକୁ ବହୁତ ଇଚ୍ଛା ଅଛି ମୁଁ ଯିବି ପରେ କେବେ।
ଆଚ୍ଛା ଏକ୍ଜାମ ସରିଲା ଠୁ।
ଏକ୍ଜାମ ପଢାପଢି ସଇଲେ ଯିବି।
ଫ୍ୟୁଚରରେ କଣ ହବା ପାଇଁ ଆଶା ରଖିଛନ୍ତି?
ଫ୍ୟୁଚର ରେ ଟିଚର୍।
ଟିଚର। ବି ଇ ଡ଼ି।
ଆଜ୍ଞା।
ବିି ଇ ଡି କରିକି।
ହଁ।
ନାଁ ପି ଜି।
ନାଇ ବି ଇ ଡି କରୀକି।
ବି ଇ ଡି।
ହୁଁ।
ଡିମାଣ୍ଡ ଆଣ୍ଡ ସପ୍ଲାଏ ବିଷୟରେ ଜାଣିଛନ୍ତି କିଛି?
ନାଇ।
ଆପଣ ଭାଇ ଇକୋ ଇକୋନୋମିକ୍ସ ପଢ଼ିଛନ୍ତି।
ଇକୋନୋମିକ୍ସ ମୋର ପ୍ଲସ୍ ଥ୍ରୀ ପ୍ଲସ ଟୁରେ ମୁଁ ଇକୋନୋମିକ୍ସ ନେଇ ନଥିଲି।
ଆଚ୍ଛା ପଢାହେଇନି ଡିମାଣ୍ଡ ସପ୍ଲାଏ ବିଷୟରେ କିଛି ପଢା ହେଇନି।
ହଁ ପଢା ହେଇଛି ପଢା ହେଇଛି ମୁଁ ବେଶୀ କ୍ଲାସ ଆ ଟେଣ୍ଡ କରିନି।
ଆକ୍ଚୁଲି ମୁଁ ଜାଣିଛି ତ। ଆମର ମାଇକ୍ରୋ ଇକୋନୋମିକ୍ସ୍ ଥିଲା କର୍ପୋରେଟ ଇକୋନୋମିକ୍ସ ଥିଲା।
ଆପଣଙ୍କର କଣ ଇକୋନୋମି କି? ଓ। କ ହେ କ
ଆକଚୁଆଲି ମୁଁ ନୟାଗଡ ଅଟୋନମସ କଲେଜରେ ପାଠ ପଢିଥିଲି ଏବେ। ଆକାଉଣ୍ଟ ଟେଣ୍ଡର। ସେଇ କରମଣ୍ଡଳ ଏଣ୍ଟରନେସନାଲ ଲିମିଟେଡ଼ ରେ
ହ
ତ ଆମର ଇକୋନୋମିକ୍ସ ର ଦିଟା ସବଜେକ୍ଟ ଥିଲା ଗୋଟେ ଫୋର ସେମିଷ୍ଟାର ରେ ଥିଲା ଆଉ ଗୋଟ ଥାର୍ଡ଼ ସେମିଷ୍ଟାର ଗୋଟେ ମାଇକ୍ରୋ ଇକୋନୋମିକ ଥିଲା ଆଉ ଗୋଟେ ଇଣ୍ଡିଆଣ ଇ କୋନମିସ ଥିଲା
ଆଛା। ତାହାଲେ ଆପଣ ଏକୋନୋମିକ୍ସ ଅନର୍ସ ଷ୍ଟୁଡଣ୍ଟ।
ଅନର୍ସ ଷ୍ଟୁଡେଣ୍ଟ ନୁହଁ ଜାଣିଛି ଇକୋନୋମିକସ ବିଷୟରେ। ଏକୋନୋମିକ୍ସ ର କାମ କଣ ଇଣ୍ଡିଆନ ଇଣ୍ଡିଆନ ଏକୋନୋମିକ୍ସ ର କାମ କଣ ମାଇକ କ୍ରୋ ଏକୋନୋମିକ୍ସ ର କାମ କଣ ଡିମାଣ୍ଡ ସପ୍ଲାଏ କଣ
ଆଜ୍ଞା।
ସେଇ ବିଷୟରେ ଜାଣିଛି ଆଉ।
ଆଜ୍ଞା।
ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାବା ମାମା ଭୋ ଭାଇ ଗୋଟେ ଅଛି। ଆଉ ଜେଜେମା ଜେଜେମାମା ମୁଁ।
ଛ ବାବା କଣ କରନ୍ତି?
ବାପା ବିଜିନେସ୍।
କୋଉ ବିଜନେସ୍?
ଏଇଟା ଗୋଟେ ହରବାଲ ଲାଇଫ ଗୋଟେ ଅଛି ସେଇଥିରେ କାମ କରୁଚନ୍ତି ଗୋଟେ ହର୍ବାଲ ଲାଇଫ ସର୍ଚ୍ଚ କଲେ ଗୁଗୁଲ ରେ ଆସିବ
ଆଚ୍ଛା।
ପ୍ରଡକ୍ଟ କଣ କଣ ରହୁଛି ସେଇ ଇଏରେ?
ହାଲୋ।
ମୁଁ କହିଲି ସେ ହର୍ବାଲଲାଇଫ ପ୍ରଡ ପ ରେ ପ୍ରଡକ୍ଟ କଣ କଣ ରହୁଚି?
ପ୍ରଡ଼କ୍ଟ ରେ ମାନେ କାାଇ ମାନେ ଦେହ ଖରାପ ପାଇଁ ମାନେ ଯେମ ଯେ ମୋଟା ଥବ ତାକୁ ପତଲା କରାହବ ସବୁ ମାନେ ମାନେ ମେଡିସିନ କିଛି ୟୁଜ ହବନି ଗୋଟେ ଖାଦ୍ୟ ଆଜ୍ଞା।
ୱେଟ୍ ଲସ୍ କରିବାର ମନେ ୟେ ହୋଉଛି ତା ଡ଼ାଇଟ ତମ ଖାଇବା ତମେ ଯେତେ କଣ୍ଟ୍ରୋଲ କରି ରେ ତମ ୱେଟ ଲସ ସେତେ
ଏ ବାହାର ଖାଇବା ନ ଖାଇବା ପାଇଁ ଘର ଦିନିଷ ଖାଇବ। ତେଲ ମସଲା ଏ ସବୁ ଆଭେଡ କରବ ବ
ଆଛା।
ଆଉ ଆପଣ ଖାଇସାରିଲେଣି?
ହୁଁ ନାଇଁ ମୁଁ ଖାଇନି ଅଫିସ ରୁ ଜଷ୍ଟ ଆସିକି କି ଜଣଙ୍କ ସାଙ୍ଗରେ କଥା ହଉଥିଲି
ଆଜ୍ଞା।
ତା ସାଙ୍ଗରେ ତିନିଟା କଲ କରିକି କଥା ହେଇସାରିଲା ପରେ ଆପଣ ମେସେଜ କରି ଥିଲେ ତ ତ ମୁଁ ଆପଣଙ୍କୁ ମେସେଜ କଲି ଅନଲାଇନ ଅଛନ୍ତି କଣ କଥା ହେବ ପାଁଇ ହଷ୍ଟେଲ ରେ ମୁଁ ରହୁଛି ନା ଏଠି ଆକଚୁଲି ଯେହେତୁ ବାହାରେ ରହୁଚି ହଷ୍ଟେଲରେ ଅଛି ହଷ୍ଟେଲ ରେ ଖାଇବା ହବ ଆଟା ବେଳେ ଆଉ
ଆଜ୍ଞା।
ଆଟା ବେଳେ ଷ୍ଟାର୍ଟ ହବନି ଖାଇବା ଖାଇବା ନଅଟା ବେଳକୁ ଆପଣଙ୍କର ଖାଇବା?
ମୋର ଠିକ୍ ନାହିଁ। ଯେତେବେଳେ ଭୋକ ଲାଗିବ ଭୋକ ଲାଗିଲେ ଖାଇବି। ହୁଁ ହୁଁ। ଆଜିଠୁ ଷ୍ଟାର୍ଟ ହେଇଛି। ଜଗନ କୁ ପଚାରେ। ଏଇଟା ଗୋଟେ କମ୍ପାନୀର ଓନ ତୋ କଥା ଅବିକା କହିଲି ଇଲୋ ବୋଉ ଟିକେ ପରେ କହିବି ବୋଲି କୁହଛି ଟିକେ ଦି ଆଉ ତିନି ମିନିଟ୍ ରହ। ହ ହାଲୋ।
ହଁ।
ହଁ କୁହନ୍ତୁ?
ମୁଁ କହିଲି
ଆଜିଠୁ ଷ୍ଟାର୍ଟ ହେଇଛି। ନାଁ ଆଜି ବେସିକ୍ ଇ ଇକୋନୋମିକ୍ସ ଥିଲା କାଲି ଇଣ୍ଡିଆନ୍ ଇକୋନମି ଯୋଉ କାଲି କହୁଛି ନା ଉଣେଇଶିରେ ଅଛି।
ହଁ କେତେଟା ପେପର୍ କି ଆପଣଙ୍କର ଛଅଟା ନା ଚା
ନାଇଁ ଛଅଟା ପେପର୍ କମ୍ପଲ୍ସରୀ ତିନିଟା ସବ୍ଜେକଟ୍ ଆଉ ଆଉ ନର୍ସା ଆଉ ଇଲେକ୍ଟିଭ୍।
ଇଲେକ୍ଟିଭ୍ ରେ କଣ କଣ ଅଛି ଆପଣଙ୍କର ଏଇ ସବୁ ମିଷ୍ଟେକ୍?
ଇଲେକ୍ଟିଭ୍ ରେ ଅଛି ମୋର ପଲଟିକାଲ୍ ସାଇନ୍ସ୍ ଓଡିଆ ଥିଲା ଓଡ଼ିଆ ସରିଯାଇଛି ଏବେ ପଲଟିକାଲ୍ ସାଇନ୍ସ୍ ଟା ଅଛି ଆଉ।
ଆଛା ଆପଣ କଣ ଇଂଲିଶରେ ରାଇଟିଙ୍ଗ୍ କଣ ଇଂଲିଶରେ ନା ଓଡିଆରେ?
ମୁଁ ଇକୋନୋମିକ୍ସ
ହଁ।
ଇଂଲିଶ ରେ।
ଇଂଲିଶ ଥିଲା ପ୍ଲସ୍ ଟୁ ରେ ଆପଣ କଣ ନେଇଥିଲେ ଅନରର୍ସ?
ପ୍ଲସ୍ ଟୁରେ ନେଇଥିଲି ସବଜେକ୍ଟ୍ ହୋମ୍ ସାଇନ୍ସ୍ ନେଇଥିଲି ପଲଟିକାଲ ସାଇନ୍ସ୍ ଏଜୁକେସନ୍ ଆଉ ହିଷ୍ଟ୍ରି।
ହୋମ୍ ସାଇନ୍ସ୍ କଣ ମତେ ଟିକେ ବୁଝେଇବ କି ମୁଁ ହୋମ୍ ସାଇନ୍ସ୍ ଜାଣିନି ଫାଷ୍ଟ୍ ଟାଇମ୍ ଶୁଣିଲି ହୋମ୍ ସାଇନ୍ ନ୍ସ୍।
ହ ହୋମ୍ ସାଇନ୍ସ୍ ମାନେ ମାନେ ବିଜ୍ଞାନ ଟାଇପ୍ ର ବିଜ୍ଞାନ ବହି ଯେମିତି ସେମିତି ସବୁ। ଶିଶୁର ଯତ୍ନ କେମିତି ନିଅନ୍ତି ଏଇ ଭଳି ସବୁ।
ଏଇ ତ ଆଉ ଏ ପେଡିକ୍ୟୁର ଉପରେ।
ଓ ହୋ ଏଇ ବିଜ୍ଞାନ ଯାହା ଏଇଟା ସେଇଆ।
ସବୁ ଘର କରଣା କାମ କେମିତି ଆଛା ଆଛା ଠିକ୍ ନାଇଁ ନାଇଁ ମୁଁ କହିଲି ନର୍ମାଲ୍ ଇଏ ଖାଇବା ପିଇବା ଉପରେ ଆଉ।
ଓ ହଁ। ଆଛା।
ଠିକ୍ ଅଛି ଆଉ ଆଉ କଣ କୁହନ୍ତୁ?
ଉଁ ଆଉ କେତେ ସିଏ ଘରକୁ ଯିବେ?
ମୁଁ ତ ଏବେ ଅଛି ରୁମ୍ ରେ ଅଛି। କି ଘରକୁ ତ ଏବେ ଯାଇନି ଆକ୍ଚୁଲି ମୁଁ ମଧ୍ୟପ୍ରଦେଶରେ ରହୁଛି।
ଓ।
ତ ଗାଁ କୁ ଏବେ ଯାଇଥିଲି ଭାଇର ମ୍ୟାରେଜ୍ ଥିଲା।
ଆଛା।
ଯିବି ଡିସେମ୍ବର ବେଳକୁ, ଯିବି ଆଉ ଚୁଟି ନେଇକି ଆଉ, ଏବେ ତ ଚୁଟି ନେଇକି ଯାଇଥିଲେ, ଏବେ ଚୁଟି ନେଇକି ଆସ ଛୁଟି ନେଇକି ଯିବି ସେଇ ଟାଇମ ର ଆପଣଙ୍କର ପ୍ଲସ୍ ସାରିଲେ କଣ ଆପଣ ଟ
ହଁ ସେ ବିଇଡି କରିବି।
ଆଛା, ପୋଷ୍ଟ ଆପଣଙ୍କର କୋଉଠି ଥିଲା?
ଏଇ ନ ଗୋଟ ଯୋଉ ଓମେନ୍ସ କଲେଜରେ
ଲିଟାଙ୍ଗ ଅ ଓମେନ୍ସ କଲେଜରେ
ହଁ
କଲେଜ ଟା ବି ଭଲ ଯେ
ହଁ ଆମ ଘର ପାଇଁ ପାଖ ବି, ଆମ ଘର ପାଖ
ଆଛା, ଆପଣଙ୍କ ଘର କଉଠି କି?
ଆମର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ
ହଁ
ସେପାର ସାଇଟରେ, କି ପାଖା ପାଖିଉ
ଆମରତ ନୟାଗଡରେ ପାଞ୍ଚ ବର୍ଷ ରଇଛି।
ହଁ
ହଁ ନୟାଗଡ ଦେବତର କଲେନି, ଦେବତ ପ କଲ ଲାଇନ୍ ପାଇ କହିଲି ପା ଆମେ ଏମିତି ସାଙ୍ଗମାନେ ସବୁ ଆସୁ, ବୁଲାବୁଲି କରିକି ଯାଉ, ନୟାଗଡ ବୁଲୁ। ରଥଯାତ୍ରା ତାପରେ ଦକ୍ଷିଣ କାଳୀ ପୂଜା ଯଉ କାଳୀ ପୂଜା ହୁଏ, ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଠିକ ଅଛି, ଆପଣ ରଖନ୍ତୁ।
ଆଜ୍ଞା, ଥ୍ୟାଙ୍କ ୟୁ
ୱେଲକମ୍।